ହ୍ୟାଲୋ । ହ୍ୟାଲୋ। ହ୍ୟାଲୋ।ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ହଁ ।
କଣ କରୁଛ?
ଏଇ ବସିଥିଲି ଆଉ । ତମେ?
ମୁଁ ବି ସେଇ ବସିଥିଲି । ଖାଇସାରିଲୁଣି?
ହଁ ତମେ?
ହଁ ଖାଇସାରିଲିଣି । କଣ ଖାଇଲ!
ମୁଁ ଯେ ଖାଇଥିଲି ରୁଟି, ଡାଲମା, ଭେଣ୍ଡି ଭଜା ।
ଯା ହଉ ସକାଳୁ ଏତେ ସାରା ଖାଇଦେଇଛ ଆଉ।
ହଁ ଖାଇ ଏକାଶହିତ ଡାଲମା ହେଇଯାଇଥିଲା ସେଇଟା ମୁଁ ରୁଟି ସାଂଗେ ଖାଇ ଦେଇ ପଳେଇ ଆଇଲି।
ଓହୋ।
ଘରେ ସବୁ ଭଲ?
ହଁ ଘରେ ସବୁ ଭଲ ଅଛନ୍ତି ତମର ଘରେ ଭଲ ଅଛନ୍ତି।
ହୁଁ ଭଲ ଅଛି।
ହୁଁ। ଆଉ ରଜ କେମିତି ଗଲା ତମର?
ଏତେ ଭଲ ନୁହଁ କି ଏତେ ବି ଖରାପ ନୁହଁ।
ତମର ସାଡେ କୁମାର ପୂର୍ଣ୍ଣିମା ହୁଏ ନା।
ହଁ ହୁଏ।
କର କୁମାର ପୂର୍ଣ୍ଣିମା
ହଁ।
କେମତି କୁମାର ପୂର୍ଣ୍ଣିମା କର?
ସବୁ ବର୍ଷ ମୁଁ ଡ୍ରେସ୍ କରେ ଏଥର କହିଲେ ଶାଢୀ କରେ
କାଇଂ ବାହାଘର ହେଇଯିବ।
ଉହୁ
ସେଇଆ ବୋଧେ ଆଉ
ତମର ତଣ ଗାଁରେ ତ ଭଲ ହଉଥିବ ବହୁତ ସାରା ଝିଅ ଥିବେ ମିଶିକି ଥିବେ।
ହଁ ଗାଁ ରେ ତ ଭଲ ହୁଏ ବହୁତ ବଢିଆ ହୁଏ ଆମର ସାତ ଦିନ ହୁଏ, କୁମାର ପୂର୍ଣ୍ଣିମା ସାତ ଦିନ ହୁଏ ଆମର ଡେଲି ବହି ପଢାଯାଏ, ମାନେ ଡେଲି ଦଶଟା ବେଳୁ ସମସ୍ତେ ଝିଅ ଯିବେ ଚଉଂରା ତା କତିକି ଆମର ଅଛି, ଗୋଟେ ଗାଁରେ ମାନେ ଚାନ୍ଦିନୀ ପାଖରେ ଗୋଟେ ବଡ ଚଉଂରା ସେଇଠିକି ଯାଆନ୍ତି ରାତିରେ ଦଶଟା ବେଳେ ସମସ୍ତେ ସେ ଖାଇ ପିଇ ସାଇଲେ ଯାଇକି ସେଠି ବସିବେ ବସିକି ତାଙ୍କର ବହି ବୋଲିଵେ ଵହି ଵୋଲ ସାରିଲା ପରେ କବାଡି ଖେଳନ୍ତି ଲୁଚକାଳି ଖେଳନ୍ତି ଆଉ ଯୋଉ ଟିକ ଟମାଟ ସେଗୁଡା ଖେଳନ୍ତି। ତାପରେ କଟ ଖେଳନ୍ତି ତାପରେ ଫେଳିକି ଆସିକି ଶୋଇବେ, ସାତ ଦିନ ପର୍ଯ୍ୟନ୍ତ ଏମିତି ହୁଏ। ଆଉ ଯୋଉ ଦିନ କୁମାର ପୂର୍ଣ୍ଣିମା ଥିବ ତା ପୂର୍ବ ଦିନ ବି ଯାଆନ୍ତି, ମେହେନ୍ଦୀ ଫେହେନ୍ଦି ସେଇଠି ସମସ୍ତେ ବସିକି ଲଗାନ୍ତି। ସେଇଦିନ ସବୁ ସଜାସଜି କିଛି କରନ୍ତି ବହି ବୋଲନ୍ତି ଖେଳନ୍ତି ପୁଣି ଆସନ୍ତି, ତାପରେ କୁମାର ପୂର୍ଣ୍ଣିମା ଦିନ ବି ସେମି ଆମର ସେପଟ ଟିକେ ଭଲ ହୁଏ।
ଆମର ଏପଟେ କରନୁ
ପୁରା ବାରଟା ଗୋଟେ ପର୍ଯ୍ୟନ୍ତ ଖେଳୁଥିବେ।
କି ଖେଳ ଏଇ ଯୋଉ ଲୁଚକାଳି ଫୁଚକାଳି
ହଁ ଆମର ଆର ବର୍ଷ କଣ ହେଇଥିଲା, ଜାଣିଛ ନା ଆମର ଯୋଉ କବାଡି ଖେଳ ଥିଲେ କବାଡି ଖେଳରେ ପୁରା ଝଗଡା ହେଲା, ମାନେ ପୁରା ଅଲଗା ପ୍ରକାର ଝଗଡା। ଝିଅ ଝିଅଙ୍କ ଭିତରେ ପୁରା ରାଗ ରାଗରେ ମାରିଲେ ଖାଲି ଫାଷ୍ଟ ଝଗଡା ହେଲା, ଝଗଡା ହେଇ ସାରିଲା ପରେ ପୁଣି ସଲ୍ଭ ହେଲା ପୁଣି ଖେଳିଲେ ସେଇ ଯୋଉ ରାଗ ଟା ଥିଲା ଫାଷ୍ଟ ରାଗଟା ସେଇ ରାଗଟା ପୁଣି ସେକଣ୍ଡ ଯୋଉ, ଖେଳିଲେ ସେଇଥିରେ ଖାଲି ଯଉ ତାକୁ ବାଡେଇକି ଛୁଇଁକି ଆସେ ତାକୁ ଛୁଇଁବା ବଦଳେ ପିଟିକି ଆସିବେ।
ହେ ନା
ସେଇଭଳିଆ ମୋର ଥରେ ଗୋଟେ ଝିଅ ଟା ମୋ ଉପରେ ସେ ଗୋଟେ ଛୋଟ ଛୁଆ ଟା ଛୋଟ ଛୁଆ ଟା। ସେ ଗୋଟେ ପୁରା ରାଗି ମୁଁ ତାକୁ କିନ୍ତୁ କିଛି କହିନଥିଲି। କହିନଥିଲି ସେ ତାର କହିଲା ମୁଁ କହିଲି ଏତେ ବଡ ପାଟି ଟା କଣ କରିକି ଚିଲଉଛୁ, ଛୋଟ ଛୁଆ ଟା ଆଉସମ ସେ ଟିକେ ଖେଳୁଛନ୍ତି।ଇଏ କରୁଛନ୍ତି ତୁ ଏମତି ରାଗୁଛୁ କଣ ଖେଳରେ ଏତିକି କଥାରେ ସେ କଣ କଲା ନା ମୁଁ ତା ପଟକୁ ଯେତେବେଳେ ଯାଇଥିଲି। ତାକୁ ଛୁଇଁବା ପାଇଁ ସେ ତାର କଣ କଲା ନା ମୁଁ ଅଣ୍ଟାକୁ ପୁରା ଜୋରେ କିଣା ଧରିକି ପୁରା ରାମ୍ପି ଦେଇଥିଲା। ମୋ ଅଣ୍ଟା ଗତରୁ ପୁରା ଗାର ପଡି ଯାଇଥିଲା ଖଣ୍ଡିଆ ହେଇକି ହେଳୁ ତାପର ପୁଣି ତ ପୁଣି ଖେଳ ହେଲା ପୁଣି ଝଗଡା ଗୋଟେ ହେଲା, ଯେ ବଡ ଝଗଡାଟେ ତ ତାପରେ ପୁଣି ସଲଭ୍ ହେଇଗଲା ପୁଣି ଆମ ଛୁଆ ପୁଣି ଭାଲୁଗାଣି ଓସା କଲେ।
ଏଥିିଲ ଆସଥିଲେ ନ
ହଁ ସେ ପୁଣି ଏଇ ବର୍ଷ ଆସିବେ ଆଉ କିଛି ନାହିଁ ସରିଗଲା।
ସେ ଯୋଉ ଓଙ ସେ ଝିଅ ସବୁ ଘର ପାଖରେ
ହଁ ଆମର ଗାଁ ରେ ଆମର ଯେମିତି ଭାଲୁଗଣୀ ଓଷା ଛୁଆ ସମସ୍ତେ ମିଶିକି କରନ୍ତି। ସେଇଭଳିଆ ଛୁଆମାନେ ସମସ୍ତେ ମିଶିକି କରନ୍ତି ଆଉ
ଭାଲୁକାଣୀ କଣ ପାଇଁ କରନ୍ତି ଯେ କୋଉ ଠାକୁରାଣୀ ମଙ୍ଗଳା
ହଁ ଯୋଉ ଖୁଦୁରୁକୁଣି ଓଷା।
ହୁଁ।
ହୁ ଭାଇମାନଙ୍କ ପାଇଁ କରାଯାଏ ରବାରିଆ।
ହୁଁ
ସେଇଟା ସେଇଥିରେ ଆମର ଛୁଆ ଯେତିକି ଆମ ଗ୍ୟାଙ୍ଗ ଯୋଉ ଭଳିଆ ସେଇଥିରେ ଆମର କୁମାର ପୂର୍ଣିମା ବି ସେଇମାନେ ହିଁ କରନ୍ତି ମିଶିକି ଆମ ତମର ଆଡେ ଆଡେ ଥିବ ବୋଧେ ଯୋଉ କୁମାର ପୂର୍ଣ୍ଣିମା ଆଃ କେମତି ଯୋଉ ମାନେ ଇଏ କଲା ଭଳିଆ ଜଣ ଜଣଙ୍କ ଘର ଅଗଣାରେ
ହୁଁ।
କିନ୍ତୁ ଆମର ସାଡେ ଗୋଟେ ଚଉରା ଗାଁ ଚଉରା ଯୋଉଟା ଅଛି ଆମ ଚାନ୍ଦିନୀରେ ସେଇ ଚୋରାଟାରେ ସମସ୍ତେ ସେ ସେଇଠି ହିଁ ଭୋଗନେଇକି ଯିବେ। ସେଇଠି ଚାନ୍ଦ ବୁଲେଇବେ। ତାପରେ ଆମର ନଈକି ଯାଆନ୍ତି ଫୋପାଡିଆ ପାଇଁ।
ଗେଣ୍ଡା ସାମୁକା ଉଠେଇ ଆଣିବ।
ହଁ। ଗେଣ୍ଡା ଶାମୁକା ଉଠେଇକି ଆଣନ୍ତି ପଇସା ବି ପାଆନ୍ତି। ହ
ପକେଇଥିବେ ସେ ପଇସା ନା
ନା ସେ ଯୋଉ ମାନେ ପଇସା ଯୋଉ ପଡିଥାଏ ନଇଁରେ
ଓ ହୋ। ଗେଣ୍ଡା ପାଇଲେ କଣ ପଇସା ପାଇଲେ କଣ ଶାମୁଙ୍ଗ ପାଇଲେ କଣ?
ମୁଁ ଜାଣିନି। କିନ୍ତୁ ପଇସା ତ ପାଇଥିଲେ ଗୋଟେ ଛୁଆଟେ ଭଲ ବୋଲି କୁହନ୍ତି।
ହୁଁ।
ପଇସା ଟା ଭଲ ବୋଧେ ଆଉ।
ହୁଁ ଆଉ ହେଲା କୁମାର ପୂର୍ଣମୀ ଆଉ ଭାଲୁକୁଣୀ ଆଉ କଣ?
ଆମର ଭାଲୁକାଣୀ ଓଷାରେ ବି ଆମର ନାକ୍ ଭସାଣିୀ ହୁଏ ଝିଅ ପିଲା ଭସାଣି କରନ୍ତି।
ବାଃ ବାଃ।
ବୁଲନ୍ତି ଖେଳନ୍ତି।
ମାଇକି ଲଗାନ୍ତି?
ହଁ ଆମର ବହୁତ ବଢିଆ ହୁଏ। ମାନେ ଆମର ମାଇକି ତା ପୂର୍ବ ଯୋଉଦିନ ଭାଲୁକାଣୀ ଓଷା ହୁଏ ତା ପୂର୍ବ ଦିନ ରାତିରେ ସେମିତି ମାଇକି ବାଜିବ ସଜାସଜି କରନ୍ତି ମେହେନ୍ଦୀ ସେଠି ବସିକି ଲଗାନ୍ତି ତା ପୂର୍ବ ଦିନ ତା ପରଦିନ ସକାଳୁ ଉଠିକି ଗାଧେଇ ଯାଆନ୍ତି। ଗାଧେଇକି ନଈରୁ ବାଲୁକା ପୂଜା କରିକି ଆସନ୍ତି। ଆସିକି ତାପରେ ସେଠି ପୁଣି ଯୋଉ ଡେକୋରେସନ ମାନେ ହୁଏ। ଠାକୁରଙ୍କଗଦିରେ ସେଟା କରିବେ ଯିଏ ଠାକୁର ଆଣିବା କଥା ଯାଇକି ଆଣିବେ। ଯିଏ ଯୁଆଡ଼େ କାମରେ କରିବେ ତାପରେ ମାଳ ଉପରେ ଆମ ରାତିରେ ଯାଇଥାନ୍ତି ଚୋରି କରିବା ପାଇଁ ଫୁଲ।
ହଁ ଫୁଲ ଜରିବା ଥାଏ।
କି ଆଣନ୍ତି ପୁରା ରାତା ପୂର୍ବ ଦିନ ରାତିରେ ବି ସେ ଯୋଉ କହୁ ବସିକି ମେହନ୍ଦୀ ଫେହେନ୍ଦି ଲଗେଇକି ବାରଟା ଗୋଟେ ଦିଟା ବେଳକୁ ବାହାରିକି ଯାଆନ୍ତି।
ଗୋଟେ ଦିଟା ବେଳକୁ ବାହାରିକି
ସେ ପାଟି କରନ୍ତିନି ଯାହା ପାଖରେ ଫୁଲ ତୋଳ ଚୋରି କରିକି ଆଣ।
ତୁ ଚୋରି କରିଥିବୁ ନା ଚୋରି କେମିତି ପାଟି କରିବେ ଆମେ ତାପରେ କମଳା ନେଇକି ଆସୁ ମେଞ୍ଚେ କମଳା ଆଉ ଆତାପି ଆଉ ଉଁ-ଉଁ ସବୁ ଗଛ ବି ନେଇ ଆସନ୍ତି ଯୋଉଟା ଗୋଟେ ଗୋଟେ ସୁନ୍ଦର ଗଛ ତା ଡାଳ ଭାଙ୍ଗିକି ନେଇ ଆସନ୍ତି ଘରେ ଲଗେଇବା ପାଇଁ।
ଆରେ ୱା ମଜା ଲାଗିବ ଏତେ ସବୁ ସବୁ ଝିଅରିକା ସବୁ ଯିବ ମଜା ଲାଗିବ।
କିନ୍ତୁ ଡର ଥାଏ ସେତେବେଳେ ଡର ଲାଗେନି ହଁ ପୁଅ ମାନେ ମୋ ଭାଇ ଯାଏ। ଆଉ ଦାଦା ଯାଆନ୍ତି ଆଉ ଆମ ଯୋଉ ଲିଡର ଯିଏ ମାନେ ଆମ ଭାଲୁକୁଣ ଯାର କୁମାର ପୂର୍ଣିମାର ଯିଏ ବିଜୁ ନନା ସିଏ ହଉଛି ଲିଡର ମାନେ ତା ଭରସାରେ ଆମ କଣ କଣ ଏଟା କୁହନ୍ତି ପୂଜା ଅଛି। ଏତେ ବର୍ଷ ହେଲାଣି ଆଉ ଉଁ-ଉଁ ସେଇ ହିଁ। ସେଇ ସିଏ ନେଇକି ଯାଏ ଆମେ ସବୁ ଝିଅ ପିଲା ମେଞ୍ଚେ ଯାଉ ଛୁଆ ମେଞ୍ଚେ ସବୁ ଯାଉ। ଗଛ ପଛ ଚଢ଼ି ସେତେବେଳେ ଡର ଲାଗେନି କି ସାପ କାମୁଡୁ। ସାପ କି ପୋକ ଥିବ କିଛି ଡର ଲାଗେନି ସେତେବେଳେ ଚୋରି ତ କରିମୁ ଆଉ।
ଚୋରି କରିକି ଆସିବୁ ଆଉ
ମୁଁ କହିଲି କି ଏଇ ଯୋଉ ଚୋରି କରିବାକୁ ଯେତେବେଳେ ଯିବ ହେଲା।
ହୁଁ।
ଆଉ ତାପଟରେ ସେ ଯୋଉ ଯାହା ବାଡ଼ିରୁ ଚୋରି କରିଥିବ ତା ବାଡ଼ିରେ ତ ଆଉ ଫୁଲ ନଥିବ
ଜାଣିଥିବେନା ଛୁଆ ଆସିଥିଲେ ବୋଲି କାହିଁକିନା ଜାନ ପାଞ୍ଚ ଦିନିଆଙ୍କୁ ଉ-ଉ ତା ପୁଅ ହମ୍ କୁହ ଶନିବାର ଦିନ ରାତିରେ କାହା ବାଡ଼ିରେ ବି ଫୁଲ ନଥାଏ। ଆମେ ଚୋରି ଆଜି କରିଥିଲେ ଆର ରବାର ଆଉ କିଏ କରିଥିବ ତା ଆର ରବିବାର ଆଉ କୋଉ ଗାଁ ଅଛି ଆମ ଗାଁରୁ ବି ଫୁଲ ନଥାଏ। ପ୍ରତ୍ୟେକ ଯୋଉ ସେଇ ମାସ ଟା ହଁ ସେ ମାସ ଟା କ ତମର ରବାସ୍ ରବାର ଦିନ ଫୁଲ ନଥିବ।
ହୁ ହୁ ହୁ।
ସେଥିରେ ବି ଫୁଲ ନଥିବ ଆଉ ଆମ ଗାଁରୁ ଚୋରି କରନ୍ତିନି ଆମ ଗାଁରେ ସମସ୍ତେ ଆଣିକି ସକାଳୁ ଫୁଲ ଫୁଟିଥାଏ। ଆମେ ନିଜେ ଯାଇ ସେମାନେ କେହି ତୋଳିବେନି ସେଦିନ କହିଦେଇକି ଆସିଥିବୁ ଆମେ ତାପରେ ତା ଯିବୁ ତୋଳିଦବୁ। ତୋଳିକି ତାଙ୍କୁ ଖାଲି ଠାକୁର ପୂଜା ପାଇଁ ଦିଟା ଦେଇଦବୁ ଆଉ ସବୁ ଯେତିକ ଫୁଲ ଆମେ ସବୁ ନେଇ ଆସ ଆଉ
ଆ ସେ ଯେତେବେଳେ ଜାଣିଥାନ୍ତି ନା
ମାଳ ବି ଜଣେ ଜଣେ କରିକି ଦିଅନ୍ତି ବହୁତ ବଡ଼ ବଡ଼ ଆମର ବହୁତ ବଡ ମାଳଟେ ହୁଏ ମାଳ ଗୁନ୍ତୁ ଦିଏ ପାଞ୍ଚ ଛଅ ଜଣ ବସି। ଇଏ ଗୋଟିଏ ମାଳକୁ ଗୁନ୍ତୁ ଥିବେ ହଁ ମୂର୍ତ୍ତିଟା ଆମର ଆସିକି ହୁଏ ଅ ମୋ ଠାରୁ ଆଉରି ମାନେ ମୋ ହାଇଟ୍ ତ ତମେ ଦେଖିନଥିବ ସେଇ ମାନେ ଚା ଟିକେ ଆଉ। ମାନେ ମେଢ଼
ହୁଁ।
ହୁଁ ସେଇ ଭଳିଆ। ମେଢ଼ଟା ଟିକେ ଦୁର୍ଗାମା ଯେମିତି ବହୁତ ବଡ଼ ସେତେ ବଡ଼ ନୁହଁ ଛୋଟ ଆଉ ଏମତି ଏମତି ଗଣେଶ ପୂଜା ଗାଁ ରେ କରୁଛନ୍ତି। ପୁଅ ପିଲାମାନେ ଯୋଉ ଭଳିଆ ସେଇଭଳିଆ ଆଉ।
ଓ ହୋ କାଲକୁଣ କୁମାର ପୂର୍ଣ୍ଣମୀ ଆଉ କଣ?
ଏଇଭଳିଆ ଭଲ ଭଉଣୀ କୁମାର ପୂର୍ଣ୍ଣିମା ଆଉ ଆମ ଗାଁ ଝିଅ ପିଲାଙ୍କର କଣ? ଏଇ ଦିଟା ଏଇ ଦିଟା ରାକ୍ଷୀ ପୂର୍ଣ୍ଣିମା ଟା ତା ଘର ଘର । ସେଟା ନୁହେଁ ଏଇ କୁମାର ପୂର୍ଣ୍ଣିମା ଆଉ ଖୁଦୁରୁକୁଣୀଓଷାରେ ଆମ ସବୁ ଝିଅ ପିଲା ଏକାଠି ହୁଅନ୍ତି ଆମର ଗୋଟେ ଥରକ ବାରବର୍ଷ ପୁଡି ଯାଇଥିଲା ଯୋଉ ଝିଅ ମ ମାନେ ବାହାହୋଇ ଯାଇଥିଲେ ସେମାନଙ୍କୁ ବି ଡକା ଯାଇଥିଲା ତାଙ୍କୁ ବି ଶାଢୀ ଦିଆଯାଇଥିଲା ସମସ୍ତଙ୍କ ପାଇଁ ଶାଢୀ ହୋଇଥିଲା । ତା ପୂର୍ବରୁ ମାନେ ଯେବେଠାରୁ ଷ୍ଟାର୍ଟ ହେଇଛି ଖୁଦୁରୁକୁଣୀଓଷା ସେବେଠୁ ଯୋଉ ଯୋଉ ଝିଅ ମାନେ ବାହା ହେି ଯାଇଥିଲେ ସମସ୍ତଙ୍କୁ ତାଙ୍କ ପୁରା କାର୍ଡ ଗୋଟେ ଦିଆ ହେଇକି ଇନଭିଟେସନ ହେଇଥିଲା ମାନେ ତାଙ୍କ ବର
କାରଣ କୁହନ୍ତି ଯେତେବେଳେ ଝିଅ ଝିଅ ବାହା ହେଇଯାଆନ୍ତି ତାଙ୍କ ପାଖରୁ ବି ରଖନ୍ତି କୁମାରପୂର୍ଣ୍ଣମୀ ଭାଲୁ ଗଣ ପଇସା ବି ରଖନ୍ତି ।
ହଁ ଆମର ଯୋଉଟା ସାଙ୍ଗ ଛଡାପଇସାଧର ଆସେ ସେଇଟା ଆମେ କେହି ବା ଟିକେ ନିଅନି ସେଟା ରୁହେ ଫ୍ରଣ୍ଟ ରେ। ମାନେ ଠାକୁରଙ୍କ ପାଇଁ ହେଇଟା ରୁହିବ। ହଁ ଆଉ ଯୋଉ ସେଟା ଭାଲୁକୁଣି ମାନେ ଥର ସେ ଯୋଉ ବାହା ହେଇ ସାରିଲା ପରେ ସେ ଯୋଉ ଯେତେବେଳେ ଆସିବ ଭାଲୁକୁଣି ଓଷା ରେ ଫାଷ୍ଟ ଯେହେତୁ ବାହାହୋଇଥିବ ସେ ଯାହାହେଲେ ଦବ ଦି ହଜାର ତିନି ହଜାର ହଉ, ପାଞ୍ଚ ହଜାର ଭିତରେ ସେ ଦବ।
ଆରେ ବା
ହଁ ଟିକେ ସାଙ୍ଗ ଛଡା ଟା ଅଲଗା ସେଟା ତ ବାହାଘର ଦିନ ଆମେ ଯୋଉଟା ଆଣିଥାଉ।ହଁ ସିଏ ଯେତେବେଳେ ଓଷ ଓଷା ହବ, ସେତେବେଳେ ସେ ତାର ବାହା ହେଇଚି ଫାଷ୍ଟ ତାର ଖୁଦୁରୁୁକୁଣୀ ନା। ସେ ଲାଷ୍ଟ ଖୁଦୁରୁକୁଣୀ କରିବ ବାହାହେଇସାରିଲା ପରେ ବି।ଲାଷ୍ଟ କରିବନି କି ସେ ଯୋଉ ବାହାହେଇସାରିଲା ପରେ ଶେଷଥର ପାଇଁ କରନ୍ତି।
ହୁଁ ହୁଁ ହୁଁ।
ସେଇଟା କଲେ ସେ ଯେହେତୁ ଆସିବ ନା ନାଇଁ ବାପ ଘରକୁ।ତ ଆସିବ ଯେହେତୁ ସେ ତ ଦବନ ହଉ ମୁଁ ରଖୁଛି ମୋର ଟିକେ କାମ ଅଛି ମୁଁ ପରେ ଫୋନ କରିବି।
ହଁ ହଁ।
ହଉ।